ଆଲୋ। ହଁ ଭାଇ ନମସ୍କାର, ଭାଇ ନମସ୍କାର ନମସ୍କାର!
କହୁନାହାନ୍ତି?
ଆଉ ଭାଇ କଣ କରୁଛନ୍ତି ଭୁଲି ଭାଲି ଗଲେ ଆମକୁ ଆଉ ଫୋନ ଫାନ ନାଇଁ କି ଦେଖା ଦର୍ଶନ ନାଇଁ
ନାାଇପଣ କ ଭଲ ଆଉ ବ ଆ କହଲି ଭୁଲିବୁ କଣ ଆପଣଙ୍କୁ ଆଉ ଆମେ ବସଛୁ ଟିକେ ଏଇଠି ଆଉ ଆପଣ ଯଦି ଯ ଆସିକି ଯଉ ଗଛନ୍ତି ଆମର ଟିକେ ଚିର ଉପକୃତ ହୁଅନ୍ତୁ ଚିର ଉପକୃତ
ଓହୋ ଚିରୋପକୃତ!
ଆଜ୍ଛା କହୁନାହାନ୍ତି?
ହ କଣ କର ହଁ, ହୁଁ ହୁଁ! ହୁଁ ମୁଁ କହୁଥିଲି ଏଇଆ କି ଆପଣ ଯୋଉ ଏବେ ଆପଣଙ୍କ ଯୋଉ କାମଟି ଚାଲିଥିଲା ଯୋଉଟା ମାନେ ଯୋଉ କାର ସୋରୁମ ର
ହଁ ଭାଇ!
ସେଇଟା କୋଉ କାର ସୋରୁମ୍ ଆପଣ କରିଥାନ୍ତେ?
ସେଟା ଆମର ହେଇଥାନ୍ତା ଟାଟା
ଓହୋ ଟାଟା। ଟା ତାର ତ ଇଞ୍ଜିନ୍ ଡିଫେନ୍ସ ସବୁ ଭଲ। ମେଣ୍ଟେନାନ୍ସ ବି କମ୍। ଆମର କୋଉ ଏରିଆ ରେ କରିଥାନ୍ତେ? ଓହୋ। ଆଚ୍ଛା ଆଚ୍ଛା। ଓହୋ। ହଁ ସେ ଯୋଉ ରୋଡ କାମ ଏବେ ଯୋଉ ଚାଲିଛି ନା ସେଇଥିପାଇଁ ଦୋକାନ ଫୋକାନ ସବୁ
ହ ବା ନୂଆ ସରକାର ଆଇଲା ଆଉ ଏ କିଛି କାମ କରିଦଉନି ଆଉ କଣ କରିବା?
ହୁଁ ହୁଁ। ସେ ରୋଡ ଫୋଡ କାମ ପାଇଁ ଏମିତି ସବୁ ସରିଗଲାଣି ଆଉ।
ହଁ ଭାଇ।
ହୁଁ ଆଉ ଏବେ କୋଉ ବିଜନେସ ଚାଲଛି ତମର? ଏ କିଛିଟା ଯୋଉ ପ୍ରର ହଁ ଓହୋ ମରମ। ମରମ କଣ ଲିଜରେ ନେଇ ପକ କଉଛନ୍ତି ନା ସେମିତି ମାନେ ଚୋରାରେ ଉଠଉଛନ୍ତି?
ପନ୍ଦରଶହ ଟଙ୍କା, ହ୍ୟାଲୋ ଭାଇ ଟିକେ ମୋ ଭାଇ ସହିତ କଥା ହୁଅନ୍ତୁ।
ହଉ ହଉ।
ହାଲୋ।
ହୁଁ। ଆଉ ମୁଁ କହୁଥିଲି ପା ତମ ଭାଇର ଯୋଉ ଇଏ ହେଇଥାନ୍ତା ମହରମ ଟା ଯୋଉ ପଡୁଚି ଲିଚ ରେ ଆଣି ପକଉଛନ୍ତି ନା ଚୋରାରେ ପକଉଛନ୍ତି?
ନାଇଁ ଚୋରାରେ ପକୋଉଛୁ। ନାଇଁ ପୋଲିସ୍ ଫୋଲିସ୍ ସାଙ୍ଗରେ ସେଟଲମେଣ୍ଟ ହଉଛି ନା ଆଉ।
ଆଛା ଆଛା। ତାହେଲେ ବଡ ବଡ ନେତ
ନାଇଁ ନେତା ଫେତା କେହି ଆସିବାର ନାହାଁନ୍ତି। ସେ ଇନ୍ଦିରା ଗାନ୍ଧୀ ଯେତେବେଳେ ଥିଲା, ଇନ୍ଦିରା ଗାନ୍ଧୀ ହେଲା କି-
ଆଜ୍ଞା।
ସେତେବେଳେ ତା ସାଙ୍ଗରେ ସେଟଲମେଟ ଥିଲା ଏବେ ସେ ମରିଗଲାଣି ଏବେ ଆଉ ସେଟେଲମେଟ ନାହିଁ।
ଓହୋ। ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କର ଏବେ ଯୋଉ ଗେମ୍ ଫେମ ଯୋଉ ଖେଳୁଥିଲେ ଇ ସ୍ପୋର୍ଟ ସ୍ପିପ ଛୋଟୋ ଯୋଉ ଯିବାକୁ କହୁଥିଲେ କଣ ହେଲା ହେଟା? ହୁଁ ହୁଁ।
ଟୁନାମେନ୍ଟ ଏଇନା ବସିକି ଖଳୁ ଖେଳିବୁ ଆମେ ଚାରି ଜଣ ବସିଛୁ ଗୋଟେ ଜାଗାରେ, ଖେଳିବୁ ଏଇନା ବସିକି ଆଉ।
ଆ ଟୁର୍ଣ୍ଣାମେଣ୍ଟ ରେ କଣ କେତେ ଟଙ୍କା ଇନକମ୍ ହଉଛି?
ଦୁଇଶହ ଟଙ୍କାରେ ଯେଉ ଉଇଟ୍ରିଦ୍ର ମାନେ କମେଇଛି ଦୁଇଶହ ଟଙ୍କା ଉଇର୍ଦ୍ର ମାରିଛି ଶଲା ଆସୁନି ପଇସା ପ୍ରୋସେସ୍ ହେଇଯାଇଚି, କିନ୍ତୁ ଆକାଉଣ୍ଟକୁ ଆସୁନି।
ଓହୋ। ଆପଣଙ୍କ ବ୍ୟାଗ୍ରାଉଣ୍ଡରେ ବୋହୁତ୍ ସାଉଣ୍ଡ ଆଉଚି ବୁଝିହେଲା।
ହଁ ଦୂରରେ ଗପୁଛି ତଥାପି ଏଇ ଫୋନ ଟାର ନଏଜ୍ କାଉନସେଲେସନ୍ ନାଇ ସେ ସବୁଚି ସେଇୟା ସାଉଣ୍ଡ। ଟିକେ ମ୍ୟାନେଜ କରନ୍ତୁ।
ଆଉ ଆପଣଙ୍କର ଖିଆ ଫିଆ ସବୁ ସଇଲାଣୀ? ଆଛା ଆଛା। କଣ ଖାଉଛନ୍ତି?
ମୁଁ ମୁଗ ଖାଉଥିଲି।
ମୁଗ ଯୋଉ ଆମର ପ୍ୟାକେଜିଂରେ ଯୋଉ ଆସେ ହୁଁ ଆଛା। ସେଟା ଭଲ ଲାଗେ ଖାଇବାକୁ ଆଁ।
ହୁଁ ହୁଁ।
ଆଚ୍ଛା ଆଚ୍ଛା।
ଆଉ ୟାଡୁ ସ୍ୟାଡୁ କୁର୍
ହୁଁ ସେଟା କୋଉ କମ୍ପାନୀର ଆଉଚି ହଳଦୀ ରାମର?
ହୁଁ।
ହୁଁ ହଳଦୀ ରାମର ତ ଭଲ ଲାଗେ ଆଉ। ମୁଙ୍ଗ ଡାଲ୍।
ନାଇଁ
ଆ ଭାଇ ଶୁଣନ୍ତୁ ହାଲୋ।
ହୁଁ ହୁଁ।
ମୁଁ ଏଟା ଭାବୁଥିଲି ଆମର ଯୋଉ ଉଁ ତିନିଟା ଚାରିଟା ଆସ୍ ସାଇବର ଦୋକାନୁକୁ ପକେଇଥାନ୍ତି ମ ଯୋଉ କମ୍ପୁଟର ଫମ୍ପୁଟର ଯୋଉ ଫର୍ମ ମର୍ମ ପକଉନାହାନ୍ତି ଛୁଆ ହଁ। ହଁ ସେଇ ତିନିଟା ଚାରିଟା ଖଣ୍ଡେ ଦୋକାନ ପକେଇଥାନ୍ତି କେତେ କଣ ସବୁ ମାନେ ଏଁ ଆରେଞ୍ଜମେଣ୍ଟ ହେଇଥାନ୍ତା କେତେ କଣ ପଇସା ଲାଗିଥାନ୍ତା ଟିକେ କଇଥିଲେ ମୁଁ ମତେ ଭଲ ହୁଅନ୍ତା।
ହୁଁ ହୁଁ ହୁଁ ହୁଁ।
ଆଉ ଗୋଟେ ହୁଁ। ଆଚ୍ଛା। ଆଚ୍ଛା ହଁ ଆପଣଙ୍କ ମତରେ କୋଉ ପିସି ଟା ଭଲ ହବ?
ହଁ ମାନେ ମୁଁ ଗେମିଙ୍ଗ୍ ଫେମିଙ୍ଗ୍ ପାଇଁ କଇପାରିବି କିନ୍ତୁ ମୁଁ ସେ
ତା ଉପରେ କଇପାରିବିନି।
ହୁଁ ହୁଁ ହୁଁ ଆଶୋଷ୍ ର ଲାପ୍ଟବ୍ ବି ଆସୁଚି ପା।
ହୁଁ।
ହୁଁଁ ହୁଁ। ହୁଁ ଇଣ୍ଟରନେଟ କାମ ପିସି ନ ହେଲେ ହବନି। ହୁଁ। ହୁଁ ହୁଁ ଅନ୍ ଲାଇନ୍ ରେ ତ କାମ ରହୁଛି।
ଆଉ ତାକୁ ପୁଣି ଚବିଶ୍ ଘଣ୍ଟା ତାକୁ ଅନ୍ କରି ରଖିବାକୁ ପଡ଼ିବ ମାନେ ସବୁ
ହୁଁ ମୁଁ ଏମତି ଦିଟା ତିନ୍ ଟା ଦୋକାନ୍ ପକେଇଥାନ୍ତି ବୁଝିଲେ କି ପିଲା ବି ରଖିଥାନ୍ତି ପିଲା ଆପଣଙ୍କ ନଜର୍ ରେ ଗୁଡ଼ ଅଛି କି?
ପିଲା ବୁଝିଲେ ଦେ ହବ।
ଏ ଯିଏ କମ୍ପୁଟର୍ ଫମ୍ପୁଟର ଯିଏ ଶିକିଥିବ ଭଲସେ। ସେଇ ପିଲା ଦରକାର ନହେଲେ ଏମ୍ ତି ହୁଁ।
ତାକୁ କଇଲେ ସେ ଗୋଟେ ଦି ମାସ୍ ମାନେ ୟୁଜ୍ କଲେ ସିଏ ଜାନ୍ ଦବେ ସବୁ ହାଁ। ଛୁଆ ମାନେ ଭଲସେ ପୁରା ପ୍ରମ୍ପଟ୍ ହେଇଯିବେ। ହେଲା କି।
ମୁଁ ଗୋଟେ ଭାବୁଚି ଆଇସ୍କ୍ରିମ ଫ୍ୟାକ୍ଟ୍ରି ଗୋଟା ଖୋଲିିବି ବୁଝିଲେ।
ଆଇସ୍କ୍ରିମ୍ ପାଟି ଏବେ ଏବେ ଖୋଲିବେ?
ନାଇଁ ନାଇଁ ଏବେ ଖୋଲିବିନି। ସେଇ ଖରା ଦିନ ଟାଇମ୍ ରୁ ଖୋଲା ହବ ମାନେ ଏବେ ସବୁ ପ୍ରୋସେଙ୍ଗ୍ ରେ ଚାଲଥିବ ସବୁ ଜିନଷ ଉରା। ଖରା ଦିନ ମୁଁ କଉ ଖୋଲିବୁ ଆଉ ଆଜ୍ଞା!
ତମ କୌଡ଼ି ଗୋଡ଼େ ପ୍ଲଟ୍ ଭଲ ପ୍ଲଟ୍ ଦେଖ ହେଲାକି ଯେମ୍ତି ଚାଷ ବାସ ହେଇପାରୁଥିବ। ତାରି ଉପ୍ରେ ଲୋକ ପକେଇକ ଦ ଚାଷ ହେଲେ କିଛି କର୍ଦିଅ ଯୋଉ ଏଇ ଯୋଉ ମାନେ ଏଇ ଟାଇମ୍ ରେ। ଏ ଗନ୍ ତ ଭଲ ମାନେ ପଇସା ଇନ୍କମ୍ ହବ।
ଓହୋ ହଁ ଭଲ ହବ ଚା ସ ପଇସାରେ ବି ମୋଟ୍
ହୁଁ ସେ ପଇସା ଆୟ କ୍ରିମ୍ ଫେକ୍ଟ୍ରି ଆଉ ଯୋଉ କଉଚି ଜେରକ୍ସ୍ ଫେରକ୍ସ୍ କରିବା ପାଇଁ ସେ ର ସଉ କରିପାରିବ
ଆଚ୍ଛା ଆଚ୍ଛା ନାଇଁ ମୋ ପାଖେରେ ଅଛି ମୋ ପାଖେରେ ଅଛି ଆଠ୍ ଦଶ୍ ଲକ୍ଷ ଟଙ୍କା ଭଳିଆ ଅଛି। ଛିିବିଲି।
ହୁଁ ତାଏଲେ ଭଲ ଟାଟପଟେଇ ପାରିବ।
ହୁଁ- କଁ କରିବି ମୁଁ ସେଇ କତା ଭାବୁଛି।
ଭାଇ ଗାଡ଼ି ଗୁରା ସବୁ ଯାଉଛି ନା ଡେ ସାଇଡ ଭୟଙ୍କର ଭୟଙ୍କର ଗାଡ଼ି ଗୁରା
ଆଇଁୟା।
ଗାଡ଼ି ପାଡ଼ି ଏଇନେ ଯୋଉ ଯାଉଚୁ ତେଡ଼ିସ୍ନାଲ ପେଡି଼ସ୍ନାଲ ରେ ଯାଉଚୁ ଜେନି ସାଇଡ୍ ରେ
ହୁଁ ହୁଁ ହଁ ହଁ
ଓହୋ ହଁ ଏଇନା ଜଡ ଏଇ କେତେ ପଡୁଛି କି ବାଇଶ ଲକ୍ଷ ଖଣ୍ଡେ ପଡୁଥିବ ନା ଆ
ହୁଁ ହଁ ଆଉଲେ ଆ ସିଏ ତ ରୋଡ ଇଗାଲ ତା କଥା ନ କହିଲେ ଚଳିବ
ହୁଁ ସେଟା ତ ଇଗାଲ ଟା ସେଟା ଚାରିଶହ କିଲୋମିଟର ପର ଆୱାର ହେଇ ଯାଉଛି ନାଇଁ
ହୁଁ କୋଟି
ପଉୁରଉଳି ଫାଷ୍ଟେସ୍ ବାଇକ୍ ବା
ହୁଁ ତାକୁ ମାନେ ତାକୁ ତା ବିଷୟରେ ତା ବିଷୟରେ କିଛି ନ ଭାବିଲେ ହିଁ ଭଲ ତାକୁ ଆଣିକି ଆଣିଲେ ବି ଚଲେଇ ପାରିବେ ଲାଭ କଣ
ହୁଁ ଆଣିଲେ ବହୁତ ଫାଇନ୍ ପଡିବ
ହଁ
ାଇ କ ଦେଛି ହଁ ରୋଡକୁ ନେଇ ପାରିବ ନା ଯୋଉଠିକ ଗଲେ ପୋଲିସ ଗଡେଇ ଫାରିବା
ହୁଁ
ହୁଁ ଆ ଆପଣ ଏ
କଣ ପଳେଇ ମାନେ ଇ କି ହୁସିଲ ମାରିବ
ହୁଁ
ସେ ଭସେ ଲୋକ ପରା
ହୁଁ ଆଉ ଆପଣ ରେ ଯୋଉ ହଉଛି ଆମ ଫର୍ମୁଲା ାନ୍ ଉଷରେ ସବୁ ଦେଖନ୍ତି
ହୁଁ ଦେଖ କିନ୍ତୁ ମୁଁ ସେରେ କିଛି ଜାଣିନି ତାହାକୁ ମାନେ ଚିହ୍ନିନିକୁ
ହୁଁ
କିଏ?
ହୁଁ ଆମ ଇଣ୍ଡିଆରେ ବି ଗୋଟେ ଲୋ ଗୋଟେ ଏମିତି କଣ ତାଙ୍କ ନାଆଁଟା କେଆଣି ଭୁଲିଗଲି ହୁଁ।
ସେଇ ହେଇଯିବୱ ସେଠି ଦେଖି ଥିଲି ତା ନାଁ ବି ମୋର ମନେନାହିଁ ଆଉ। କିଏ?
ହୁଁ ଆ ରେସପି ଭଲ ଲାଗେ ଦେଖିବାକୁ।
ହଁ।
ହୁଁ ମତେ ତ ସ୍ପେଶାଲି ବହୁତ ଭଲ ଲାଗେ ସେଇଟା ଦେଖିବାକୁ।
ହୁଁ।
ହୁଁ।
ଆଉ ଆମର ଏବେ ଯୋଉଟା ହ ଏ ଫିଫା ୱାର୍ଲଡ କପ ଏଇ ଯୋଉ ଚାଲୁଛି। ସେଇଟା କେମିତି ଲାଗୁଛି ଆପଣଙ୍କୁ ଦେଖିବାକୁ ଭଲ ଲାଗୁଛି ନା ଖରପ ଲାଗଛି। ଆଚ୍ଛା ଆଚ୍ଛା। ହୁଁ। ଆଉ ଭାଇଟିକେ ରଖୁଛି ଇଏ କଣ ଫୋନ କରୁଛନ୍ତି ଟିକେ ପରେ ହଉ, ହଉ, ହଉ, ରଖନ୍ତୁ।
ହଉ।